ହ୍ୟାଲୋ।
ହ।
ହଁ।
ହଁ।
କଆଁ କରୁଚ ଦେଖିଲୁ ପୁଅଟା ଏଠି ହେଲାଣି।
ନାଇଁ ଏଠି ବସିଛି ଆଉ ତମେ
ହୁଁ ଆଉ ଯାଉନ ତମ ଘରକୁ
କଙ୍ଗଲା
ଯାଇନା ତମ ଘରକୁ ଆଉ
ନାଇଁ ନାଇଁ ଅଛି ଯାଇନି।
ଯିବା ଇଏ ଆସିଲେ ଆଉ
ଓ ହଁ ଆସିଲେ ଯିବ। ହୁଁଁ ଆଉ କଣ ଖିଆ ପିଆ ହେଇଛି।
ମୁଁ ସକାଳେ ଭାତ ଖାଇଥିଲି। ମମି ଡାକୁଛି ଆସ କଣ ଖାଇବୁ ଖାଇବୁ ଯେ ମୁଁ କହି ରହମ ମୋତେ ଭୋକ ଲାଗୁନି ଆଜି। ଇଚ୍ଛା ନାହିଁ ଆ ବୋଉ ପଛେ ପଛେ ଲାଗିଛି ଆସ ଖାଇବୁ ଆସ ଖାଇ
ହୁଁ କାଇଁ ଭଲ ଲାଗୁନି। ନା ଏ ବର୍ଷା ପାଗକୁ ଇଚ୍ଛା ହଉନି ଖାଇବା ପାଇଁ।
ହଁ ଏଇ ବର୍ଷା ପାଗରେ ତ ଯୋବନିଆ ଲାଗୁଛି ଇଚ୍ଛା ହଉନି।
ହଁ ଆ ଘର ଦ୍ୱାର ବିଶ୍ୱାସ କରିବନି ଏତେ ଥର ବାରଣ୍ଡା ଘର ପୋଛୁଛି ମୁଣ୍ଡ। ଖରାପ ଖାଲି ଯି ମୁଁ ସିନା ଜାଣି ହେଇକି ଘରେ ପଶି ମଇଳା ହବନି।
ସ ଘର ଲୋକ କାହାକୁ କହିବି କେତି ଧିରେ ବି ଏ ଏବେ ଏଇଟା ହଉନି ମୋ ଶାଶୁ କହୁଛନ୍ତି ହଁ ହଁ ତୁ ଭାରି ଚିକଣି। ଆଉ କଣ କର
ଆମର କୋତରା କତିରେ ମାନେ ଏଇ ପାଗଟା ମୋତେ କେମତି ଗୋଟେ ଅବାଗିଆ ଲାଗୁଛି।
ଓ ନାଇଁ କୋତରା ହଉନି କିନ୍ତୁ ଆମର ଏମତି ଧୂଳି ବାଲିରେ ସେମାନେ କଣ ଆମେ ସିନା ଚପଲ ପିନ୍ଧୁଛୁ ଚାଲିଛୁ ଠିକସେ। ମୋ ଶାଶୁ ଯିଏ ଖାଲି ପାଦରେ ସିଧା ପଦାକୁ ଯିବେ ସିଧା ଯିବେ ଘରକୁ ସେମିତି। ଆଉ ସେଇ ଧୂଳି ଇଚ୍ଛା ହଉନି ଆଉ
ହଁ
ତାପରେ ତଳଟା ଯଦି ପ୍ଲାଷ୍ଟର ହେଇଥିବ ଧୂଳିଗଲେ ପ୍ରକାରେ ଚଳିବ।
ହୁଁ
ଆଉ କୋଉଠୁ ଭାଗବତ ଗୀତା ପଢା ହଉଛି ନା କଣ ନା ଟିଭି।
ଇଏ ଆମ ତାରିଣୀ ତାରିଣୀ ମନ୍ଦିର ଆମର ଘର ପାଖରେ ତ ସେଏ ଡେଲି ବୁଲା ହଉଛି।
ଏଇ ବାଟତ
ନହଁ ଆମର କାଲି ମା ଆମ ଘର ପାଖରେ ମା ତାରିଣୀ ମନ୍ଦିର ଅଛି ତ।
ଓହୋ
ସେ ମୁଁ ଜେଜେ ଯାଇକି ବୋଲୁଛନ୍ତି ସବୁବେଳେ ସେଟା ସୁବୁଛି। ହଁ
ହୁଁ ହୁଁ।
ଆଉ କଣ ଖାଇଥିଲ?
ହଁ ମୁଁ ଏଇ ମୋର ତ ଆଜି ମୁଣ୍ଡବିନ୍ଧା ହଉଛି ତିନିଥର ଚାରିଥର ଚା ପିଇ ସାରିଲିଣି ମୁଁ।
ସବୁଦିନ ତ ଦିରୁ ତିନିଥର ଆଉ ଚାରିଥର ଚାହା ପିଇ ସାରିଲିଣି। ତାର ବି ମୁଣ୍ଡଟା କାଇଁ ବିନ୍ଧା ହଉଛି କେଜାଣି ଭଲ ଲାଗୁନି ଯାହା ପୁଅଟା ବି ହଇରାଣ କଲା ଯେ ଖରାବେଳେ ବହୁତ ଲେଟ ରେ ବି ଭାତ ଆଜି ଖାଇଲି। ଖାଇନି ବି ଜଲ୍ଦି ଲେଟ ରେ ଭାତ
ତାହେଲେ ପେଟ ଗରମରୁ ମୁଣ୍ଡବିନ୍ଧା ହଉଛି ବୋଧେ ଆଉ। ଚା ଏତେଥର ପିଇ ଦେଲି ଭାତ ବି ଟାଇମରେ ଖାଇ ହେଲାନି ଆଉ। ସେଇଆ ପ୍ରୋବଲେମ ଆଉ। ହୁଁ ତାପରେ ଏବେ ଆ ଗୋଟେ ହେଲା ମୋ ଜଜେ ସେମିତି ଅଭ୍ୟାସ କରିଦେଇଛନ୍ତି ଯେ ପିଉଛି ତାପରେ ଘରଠୁ ବାହାରେ ରହିଲି କେହି କିଛି କହିଲେନି ମାନେ କିଏ ଜଣେ ଯଦି ଘରେ ଗାଇଡ କରିଥାନ୍ତା ଚା ଟା ଏତେ ଥର ପିଇ ନଥାନ୍ତି ଆଉ ଆମେ ତ ବାହାରେ ରହିଲୁ ଆଉ ମୋ ଇଚ୍ଛାରେ ମତେ ଚାହା ଭଲ ଲାଗିଲା ମୁଁ ଇଚ୍ଛାରେ ପିଇଲି ଅଭ୍ୟାସ ହେଇ ହେଲା ଆଉ କଣ ଆଉ ଛାଡି ହଉନି।
ମୋ ଶାଶୁଘରେ ବି ସେମିତି
ଚାରି ଥର ପାଞ୍ଚ ଥର ଯେମିତି ଯେତେବେଳେ ଯାଇ ହବ ଖାଲି ଚାହା କଡେଇ ଖାଲି ବସିଥିବ ଆମର ମୋ ଶଶୁର କହିଲେ ଚାହା ପିଉଛୁ ତୁ ପିଇ ମୋ ଶାଶୁ କୁ ଆଉ ମୋ ବୋହୂକୁ ଚାହା ଦବୁନି ମୁଁ ଜମା ଚା ପିବୁନି।
ଘରେ ହେଲେ ନିହାତି ପିଇବେ ମୋ ଶାଶୁ ବିଲକୁଲ ପିଉ ନଥିଲେ କିନ୍ତୁ ମୋ ଦେଖେନି ସେ ବି ପିଇଲେ ପିଇବାକୁ ଲାଗିଲା ଆଜି ପର୍ଯ୍ୟନ୍ତ ସବୁବେଳେ ପିଉଛନ୍ତି ଆଜି କି ଚଉଦ ବର୍ଷ ହେଲା। ପିଉଛନ୍ତି ନା ଘରେ ହେଲେ ନିହାତି ଅଭ୍ୟାସ ହେଇଯିବ ଟିକେ ଟିକେ ଟିକେ ଟିକେ ଆରମ୍ଭ ହେଲେ ସେ ହେଇଯିବ ସିଏ କିନ୍ତୁ ଥରଟେ ପିଅନ୍ତି କିନ୍ତୁ ମୁଁ ଏତେ ଥର ପିଉଛି।
ଆମ ଘରେ ଚାରିଥର ଚାହା ପିଇବେ ଯଦି ପିଇ ତା ମଝିରେ ବି ଯିଏ ଆସିଲେ ଘରକୁ ତାଙ୍କ ପାଇଁ ବି ଚାହା ହବ
ହୁଁ ତମେ ସବୁ ରୋଷେଇ ଜାଣିଛ ନା ତମ ଶାଶୁ କରିଦିଅନ୍ତି?
ମୁଁ ଜାଣିଛି ତା ମୋ ଶାଶୁ ବି କରିଦିଅନ୍ତି ଯୋଉ ତା ପୁଅ ମାନଙ୍କୁ ପସନ୍ଦ ଲାଗେ। ହଁ କରିଦିଅନ୍ତି।
ସେ ଯୋଉଟା ପସନ୍ଦ କରିକି ଆଗରୁ ଦେଇଛନ୍ତି ତାଙ୍କୁ ଭଲ ଲାଗେ ସେ ତାଙ୍କର କରନ୍ତି ଆଉ ନା।
ହଁ।
ହଉ।
ପୁଅମାନେ ତ ସବୁ ମାଚ ବେସର ଦେଇକି କରନ୍ତି ଯେ ଆମ କି ନାଇଁ ମୁଁ ଜାଣିଛି ଆମର ବେସର ଟା ଦେଇକି ତେଲରେ ଭଜା ହୁଏ। ତମେ ଭାଜୁଚ ପୁରା ସବୁ ମସଲା ମସଲି ପକେଇକି ମତେ ଆସିବନି।
ଓହୋ ମତେ ବି ମତେ ମାଛ ତରକାରୀ ଭଲସେ ଆସୁନି। ମୁଁ ଯାହା ସେ ଭାଜିବି କରିବେନି।
ନାଇଁ ମାନେ ତରକାରୀ ଟା ତରକାରୀ ମୁଁ କରିବି ସେ କଣ କରନ୍ତି କହିଲ ମାଛ ଛଡା ହେଇଥିବ ତ କଣ କରିବେ ମାଛ ତା ସହିତ ମସଲାକୁ ଏକାଥରେ ଢାଳିକି ଯୋଉ କଞ୍ଚା ମସଲା କୁ ଫୁଟାନ୍ତି।
ଓହୋ।
ହେଲେ ଆମେ କଣ ତରକାର ହଁ ତ ଆମେ ତରକାରୀ ନର୍ମାଲ କରୁଛେ ମସଲା ଦେଇକି କିନ୍ତୁ ସେଟା ଥରେ ହବ ଆଉ ଥରେ ପଖାଳ ଖାଇବା ପାଇଁ ସେମିତି ଅଲଗା ଟାଇପ ର ବେସର ଦେଇକିଟା ଦରକାର୍ ହବ। ଖାଲି ଜିରା ସୋରିଷ ବେଶର। ହଁ ଭଲ ଲାଗେ ଜେ ମୁଁ କିନ୍ତୁ କଲମରେ ମାରୁନିି। ହଁ ଜିରା ସୋରିଷ ସେ ଯୋଉ ପକେଇଥିବେ ଖଟା, ଅଦା ରସୁଣ ପେଷ୍ଟ ହେଇଥିବ।
ଭଲ ଲାଗେ ସେ ତମ ଶାଶୁ କରନ୍ତି ଯେ ଆଉ ସେ କରୁନାହାନ୍ତି ମୁଁ ତ ସବୁବେଳେ କରୁଚି ଆଉ ଆଉ କରୁନାହାନ୍ତି ଏମିତି।
ଖାଇ ଆମ ଘରେ ହୁଏ ନା ଆମ ଘରେ କଣ ତାକୁ ଦଶ ଗଲା ଗୋଳିଇକି ପନମରେ ତାକୁ ତତେଇକି ପୁରା ଭାଜନ୍ତି।
ହଁ। ଉଁ ହୁଁ ଚିକେନ ମଟନ କଣପାଇଁ କରନ୍ତିନି ନା ତମେକର?
ନାଇଁ ମୋ ଶାଶୁ ସେଉରା ଖାଆନ୍ତିନି। ଖାଆନ୍ତିନି ବୋଲି ଶେପା ମୁଁ କରେନି।
କଣ କହିଲ? ହଁ ସେଇଟା ମୁଁ କରିବି ପୁଣି ଟି ଅବାଗିଆ ହବ ମୋ ଝିଅ ଟିକେ ରାଗି ତ ବୋପା ମା ତାକୁ କିଏ ପାରିବ? ହଁ ମାଛ ତରକାରୀ ଟା ମ କୁହନ୍ତି ନାହିଁ ତୋ ମାଛ ତରକାରୀ ଟା ଭଲ ଲାଗୁଚି। ଚିକେନ ଝୋଳ କରନ୍ତି ଅଧିକ କର ହୁଁ ମୋ ଶଶୁରଙ୍କ ର କହିଲେ କହିଲେ ଆଉ ଚିକେନଟା କେ କରି ତ ମୁଁ କହିଚି କହିଚି ପୁରା ଚିକେନ ଟା ତତେ ଭଲ କରୁଚୁ ଆଉ ସାଧା ତରକାରୀ ଟିକେ ଭଲ କରିବ।
ହଁ ହଁ ସାଧା
ଓହୋ ସାଧା ଟା ଠିକ ସେ ହଉନି ନା?
ନିମ୍ବୁ କଳସ ସାଧା ଆମ ଘରେ ଚିକେନ ଫିକେନ୍ ହଁ। ନାଇଁ ଯୋଉ ମୋର ଏତ ମୁଁ ରୋଷେଇ ପତ୍ର ଆଗରୁ କରୁଥିଲିତ ଏଇ ଯୋଉ ଟିଉସନ କୋଚିଂ ସ୍କୁଲ ଯୋଉ ପଢିଲି ମୁଁ ରୋଷେଇରୁ ମୋର ଆଟାଜ ଛାଡିଗଲା। ଏଇ ବର୍ଷେ ହବ ଆଉ ତାପରେ ବି ଯଦି ଚିକେନ, ଅଣ୍ଡା, ମାଛ, ମଟନ ଏଇଗୁଡା ହେଲା ଏଇରା ମନ ଦରେ ଦେଇକି ଜଣେ କରିବି।
ଏଗୁଡାକ ଖାଇବା ପାଇଁ ପସନ୍ଦ ବୋଧେ ତମକୁ ନା?
ହଁ ତାପରେ ଆଉ ଶାଗ ଭରଳ ଟା ମୁ ଭଲକି କରିବି।
କରି ଜାଣିଚ?
ହଁ ସେଇଟା ମୁଁ ଭଲକି ମନ ଧ୍ୟାନ ଦେଇକି କରିବି।
ଓହୋ ତମେ ଖାଅ ବୋଧେ?
ହଁ ମୋର ଶାଗ ଫେବେରେଟ ମତେ ବହୁତ ପସନ୍ଦ। ତୁମ ସା
ମତେ ବି ଶାଗ ଭଜା ହଉ ଖରଡ଼ା ହଉ ମୋର ବହୁତ ପସନ୍ଦ।
ହଁ ଶାଗରେ
ଆଜିିବା ଆମ ଶାଶୁଙ୍କୁ କହିଲି ମୁଁ ଶନିବାର ଅଛି ଶାଗନ୍ନ କରିବା ନା ଯାଉନୁ କୋଉଠୁ ଆଣିବୁ ଏଇ ମେଘରେ।
ହଁ ପା ଏଇ ମେଘ ଆଉ ଗୋଟେ କଥା ମାଡାମ ଏଇ ମେଘୁଆ ପାଗରେ ମୋ ବାବା ମେଘୁଆ ପାଗରେ ଚିକେନ ଫିକେନ କିଛି ଆଣିବେନି କହେରା ଜୋବରା ଲାଗିବା ହେଉର କିଏ ଖାଇବ?
ହଁ ଆରେ ଆଇଂସିଆ ଗନ୍ଧେଇବ ଖାଲି ଯୋଉଆଡେ ପାଣି ଟା ପକେଇଥିବୁ
ହଁ।
ଧୋଇନା ଖାଲି ଘର ଦ୍ୱାର ମାନେ ସ୍ମେଲ ହଉଥିବ। ମତେ ବି ମେଘୁଆ ପାଗରେ ଚିକେନ ଫିକେନ କରିବାକୁ ଭଲ ଲାଗେନି।
ଏମିତିରେ ଦେଖ ବର୍ଷା ଟା ହଉ କହୁଛି କେମିତି ଗୋଟେ ସ୍ମେଲ କରୁଛି ଏ ପାଣିଟା।
ହଁ ମତେ ତ ଖାଲି ଏଇ ଯୋଉ ମୁଁ ସିଧା ପାଣି ପିଉଛି ଜାଣିଛ ନା ନାଇଁ? ପାଣି ସିଝଉଛି ତାକୁ ଥଣ୍ଡା କରୁଛି ବ ବୋଟଲ ରେ ଛାଣିକି ପୁରାଉଛି ଫ୍ରିଜରେ ପୁରାଇକିନା ଥଉଛି। ଏଇ ଛୋଟ ପିଲାଙ୍କୁ ଧରିକି ସିଧି ଗଲା ବେଳୁ ଗୁଡ଼ାଏ ଟାଇମ ଯାଉଛି କଣ କରିବି? କଣ କହିଲା? ନାଇଁ ସିଝେଇବାର କାରଣ ଏବେ ଦେଖିବ ପାଣି ଟା ଜମା ପରିଷ୍କାର ଦିଶୁନି ଦିଶୁଚି କି? କୂଅ ପାଣି ଟା ଅପରିଷ୍କାର ଦେଖା ହାଉଛି ହୁଁ। ସେଥିପାଇଁ ମୁଁ ସିଝେଇକି ପିଉଛି ଆମର ଆଖଗଡ ନାହିଁ ନା ଆଉ ଏମତି ନର୍ମାଲ
ହୁଁ ହଁ
ହୁଁ କାହିଁକିନା ସିଝେଇଲା ପରେ ମୁଁ ଦେଖିଛି ତା ମଇଳା ଟା ତଳେ କେମିତି ବସିକି ରହିଯାଉଛି।
ହଁ ହଁ ପାଣି ଟା ଫୁଟିଲେ ତା ଇଏ ଡଷ୍ଟ ଭଳିଆ ଯୋଉଟା ହେଇଥିବ ମୁଣ୍ଡଟା ସ୍ଥଳେ ରହି ଯାଉଛି।
ସେ ତଳେ ରହିଯିବ ମୁଁ ତାକୁ ଆ ମାନେ ଧୀରେ ସେ ଡେକଚିଟାକୁ ଟେକିକିନା ତାକୁ ଉପର ଉପରୁ ପାଣି ଟା ବାହାର କରିକି ତଳ ପାଣି ପକେଇ ଦିଏ ବହୁତ ପାଣି ପକେଇଦିଏ ଗୋଟେ କଂସାରୁ ଦେଢ କଂସା ପାଣି ଥିବ ଫୋପାଡ଼ି ଦେବି।
ଆଉର ତ ଚୋବରା ପାଣି କୋଉ ବିଲ ବାଡି ନଈ ଡାଳ ପାଣି ପଶୁଛି ଆସିକି କୁଅ ରେ
ହଁପା କଣ କରିବି?
ଆଉ ପୁଅ କଣ କରୁଛି?
ପୁଅ ଏବେ ମୁଁ ଛାତ ଉପରୁକୁ ଜଷ୍ଟ ଆସୁଥିଲି ମୋବାଇଲ ନେଇକିନା ସେ ପଛେ ପଛେ ଦୌଡୁଥିଲା ପୁଣି ମୁଁ ବାଧ୍ୟ ହେଇକି ଅଧା ପାହା ନାଇଁ ନାଇଁ ପଡିିନି। ମୁଁ ପୁଣି ବାଧ୍ୟା ହେଇକି ତଳକୁ ଓହ୍ଲେଇଲି କାହିଁକି ନା ମୁଁ ଜାଣିଛି ସେ ଜିଦ୍ କରିବ ଛାତକୁ ଆସିବ। ତା ବାବା ତାଙ୍କୁ ନେଇଗଲେ ନେଇଗଲେ ତାପରେ ମୁଁ ଯାଇକି ଆମ ଇ ଯୋଉ ଦୁଆର ପାଖରେ କଥା ହଉଥିଲି ସେଠି ଟିକେ ନେଟୱାର୍କ ସ୍ୟୁ ହଉଛି ବୋଲି ପୁଣି ଲୁଚିକିନା ଛାତ ଉପରକୁ ଆସିଲି ଏବେ। ହଇରାଣ କରୁଛି ଆଉ ଏଇ ସାନ ପୁଅ ଟା ବହୁତ ବୁଡୁଛି ନା ଶୋଉଛି ନା ଖାଉଛି କିଛି ବି କରେଇ ଦଉନି।
ବଡ ପୁଅ କୁଆଡେ ଯାଇଛି?
ଆଉ ବଡ ବୋଉ ଅଛି ଘରେ ସେ ଏଇନା ଯିବ ହାରି ଆମ ଘରକୁ ଏଇ ଯିବା ହାରି ପଢିଆ ପାଇଁ ସେ ତାକୁ ପଢେଇ ଦବନି। ଆଉ ସାତଟା ବେଳେ ତ ଯାଏ ହାରି ସାତଟା ହେଲାନି କାହିଁ ଯାଇନି ଏପର୍ଯ୍ୟନ୍ତ।
ଆଉ ହଉ ତାକୁ ଯାହା ପଠେଇବ ତାହଲେ ରଖୁଛି ଆଉ।
ହଉ ହଉ।